ହା ହୁଁ ହଁ କୁହନ୍ତୁ। କଣ କରୁଚ?
ମୁଁ ଏବେ ଛାତ ଘର ଆଡେ ଆସିଚି।
ଆଉ କଣ ଖାଇଥିଲ?
ସେମିତି ତ ମୁଁ ଖାଇଥିଲି ଶାଗ, ଆଳୁ ପୋଟଳ ଭଜା ଆଉ ପଖାଳ ଭାତ। ତମେ
ମୁଁ ଖାଇଥିଲି ଭାତ ଡାଲି ପୋଟଳ ଆଉ କାଙ୍କଣ ଆଳୁ ଭଜା।
ହୁଁ।
ଉଁ ହୁଁ। କଣ ସେଠି ପାଣିପାଗ କଣ ଏବେ ବର୍ତ୍ତମାନ ପାଇଁ ଅଛି ତମ ସେପଟେ?
ପାଣିପାଗ ଏବେ ସବୁ ବର୍ଷା ଚାଲିଚି ବିଜୁଳି ଘଡଘଡି ବୋହୁତ ଜୋରରେ ବି ହୋଉଚି। ଲୋକମାନେ ଟିକେ ଆ ବିଜୁଳି ଘଡଘଡି ପ୍ରତି ଆଧା ଯୋଉ ଇଏ ବି ହୋଇପାରନ୍ତି।
ହୁଁ ହୁଁ। ଉଁ ହୁଁ କେତେଦିନ ହେଲାଣି ବର୍ଷା ଲାଗିରହିଲାଣି ନା ଅଦିନିଆ ବର୍ଷା ହେଇଚି?
ବର୍ଷା ଲାଗି ରହୁନି ମଝିରେ ମଝିରେ ଏମିତି ବର୍ଷା ହୋଉଚି।
ଉଁ ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହୁଁ।
କହିଲି ତମେ ସବୁ ପ୍ରକାର ରୋଷେଇ ଜାଣିଚ?
ହୁଁ।
କଣ କଣ ରୋଷେଇ ଜାଣିଚ?
ଉଁ ସବୁ ପ୍ରକାର ଭେଜ ନନ୍ ଭେଜ ସବୁ ଜାଣିଚି। ତମେ
ତମେ ଆଇଁଷ ଖାଅ କି?
ହଁ ତମେ ଖାଅନା?
ପୁରିରେ ରହୁଚ ପରା।
ତ ପୁରି ଡିଷ୍ଟିକ୍ ଆମର ଥୋଡି ପର୍ଟିକୁଲାର ପୁରି ହୁଁ।
ଡିଷ୍ଟିକ୍ ହେ କଣଟା ହେଲା।
ତ ପୁରି ପିଲା ଆମେ ଖାଇବୁନୁ ନା କଣ କୋହୁଚ?
ନା ନା ହେଇଟା ଆମ ଗୋଟେ କହିଲା ବେଳକୁ ସୁ ମାନେ ଗୋଟେ ଧାମ ଆମର ସବୁଠୁ
ହୁଁ ହୁଁ ହୁଁ। ହୁଁ ତମକୁ ରୋଷେଇ ଆସେନା ଆସେନି?
ମତେ
ହୁଁ।
ହଁ ନା ମୁଁ ରୋଷେଇ ଜାଣିନି କିଛି।
କଣ ତମେ ବ୍ୟାଚଲର ଫିଷ୍ଟ କରୁଥିବ ଛ
ହଁ ହଁ ମାନେ ଆମେ ସାଙ୍ଗମାନେ ମିଶିକି ସବୁ କରିଦେବୁ ହେଲେ ଏମିତି ଏ କେ କୋଉଠି ହେଁ କଣ ଲୁଣ ତୁଣ କେମତି କଣ ପକାଅ ମୁଁ ଜାଣିିନି।
ଏକାଟିିଆ କରିପାରିବନି ଆଉ କନଫିଡେନ୍ସ ଆସିବନି ଆଉ।
ହଁ ନହେଲେ ଆମେ ସାଙ୍ଗମାନେ ଯୋଉ ଭୋଜି କରୁ ସବୁବେଳେ କରୁ ସାଙ୍ଗ ହେଇକି। ସମସ୍ତେ ମିଶିକି କରିଦେବୁ ଆଉ।
ସିଏ ହଳଦୀ ପକାଇଲେ ତୁମେ ଲୁଣ ପକାଇବ ସିଏ ପାଣି ପକାଇବ ଏମିତି ଆଉ।
ହଁ।
ସମସ୍ତଙ୍କର ହାତ ବାଜିକି ହେଇଯିବ ରୋଷେଇ ଆଉ।
ସମସ୍ତେ ସମସ୍ତଙ୍କ ଘରୁ କିଛି କିଛି ଜ୍ଞାନ ଆଣିକି ଏଇଠି ଭୋଜି କରିଦବୁ ଆମେ ଆଉ।
ହୁଁ। ବଢିଆ ଆଉ।
ଓହ।
ହୁଁ ଭୋଜିରେ କଣ ଆଇଟମ ଥାଏ ପ୍ରାୟ। ଚିକେନ?
ନାଇଁ ନାଇଁ।
ଆଉ?
ଆମେ ସାଧା ସବୁ।
ସାଧା ବୋଇଲେ କଣ ପନିର?
ଶାକାହାରି ପିଲା ଆମେ ସବୁ ତ ସା ଯୋଉ ସବୁ ପନିର ଛତୁ ଏଇ ସାଧା ଉପରେ ସବୁଉ।
ଓହୋ ତମେ କଣ ଆଇଁଷ ଖାଅନି? ପୁରା କଣ ଛୁଆରୁ ନା ଏବେ ଏବେ ଛାଡିଛ?
ନାଇଁ ନାଇଁ ଛୁଆରୁ ନୁହେଁ ଯୋଉ ଦି ବର୍ଷ ହେଇଲାଣି।
ଦି ବର୍ଷ କାଇ ଏମିତି ଅଚାନକ ମୁଣ୍ଡକୁ ଆସିଲା ଆମିଷ ପ୍ରତି?
ଆମ ଭଗବାନ ମନା କରିଦେଲେ ଯେ କହିଲେ ତମେ ଆଉ ଆଇଁଷ ଖାଅନି।
କଣ ଭଗବାନ ଡାଇରେକ୍ଟ ଆସି ମନାକଲେ?
ହଁ ପାପ କରନି ଆଉ।
ହଁ ବଢିଆ କଥା। କେମିତି କେତେ ଜଣଙ୍କ ମାନେ ଚିନ୍ତାଧାରା ନା ଅଛନ୍ତି ତମ ସାଙ୍ଗ ମାନଙ୍କ ନା ତମର
ଆମେ ଛଅ ଜଣ ସାଙ୍ଗ ଥରେ ଜାଗରକୁ ଯାଇଥିଲୁ ଆମ ଏଇ ଶିବ ମନ୍ଦିର ସେଇଠି ଏ ରାତିରେ କଣ ହେଲା ନା କହିଲୁ ଚାଲ ସମସ୍ତେ ଏଠି କଥା ହବା ମାନେ ଆଉ କେବେ ଆଇଁଷ ଖାଇବାନି ଆଉ ଶପଥ କରିଦେଲୁ ଗୋଟେ ଏକାଥରେ।
ସେ ଛଅ ଜଣ ସାଙ୍ଗ?
ହଁ। ଆଉ
ଏବେ ବି ସମସ୍ତେ ତିଷ୍ଠିକି ଅଛନ୍ତି ନା କିଏ ଖାଇଲଣି ଷ୍ଟାର୍ଟ କଲଣି?
ନାଇଁ ନାଇଁ ସମସ୍ତେ ଆଇଁଷ ଛାଡି ଦେଇେଇଛୁ।
ବଢ଼ିଆ।
ହେରା ଆଉ ଖାଇବୁନି ଜୀବନ ସାର କେବେ। ସିଏ ଗୋଟେ ଜୀବନ ତାର ଅଛି ନାହିଁ
ଉୁଁ।
କହିଲି ତାକୁ ବି ଭଗବାନ ଜୀବନ ଦେଇଛନ୍ତି ଆମେ ମାରିକି ଖାଇଦେବା ତ ପାପ ଲାଗିବ।
ଯା ହଉ ବହୁତୁ ବଢିଆ ଚିନ୍ତାଧାରା।
ହଉ ଧନ୍ୟବାଦ।
ହୁଁ ହୁଁ ହୁଁ। ହଉ ଭଲ ସାଙ୍ଗସାଥି ହେଇ ଭୁଜି ଭାତ କର। ସେମାନେ ସବୁ ତମର ସ୍କୁଲ ଫ୍ରେଣ୍ଡ ନା କଲେଜ ଫ୍ରେଣ୍ଡ?
ଛୁଆ ବେଳୁ ଫ୍ରେଣ୍ଡ ସବୁ ଆମେ।
ହୁଁ ହୁଁ ଘର ପାଖ ଆ ଗାଁ ପାଖ ଆ ନା କଣ?
ହଁ।
ଗୋଟେ ଗାଁ ତୁମ ତୁମ ଗାଁ ଯୋଉ ଭୁବନ ତୁମ ଗାଁ ଠାରୁ ଘରଠାରୁ କେତେ ବାଟ?
ଭୁବନଟା ହବ ଏଇ କୋଡ଼ିଏ ପଚିଶ କିଲୋମିଟର ଭଳିଆ ହବ।
ଓହୋ ତୁମ ଗାଁ ଠାରୁ
ହଁ।
ଆଜ୍ଞା। ଭୁବନରୁୁ ମୋର ଗୋଟେ ସାଙ୍ଗ ପୁଅ ସାଙ୍ଗଟେ ମୋ ସହିତ ପଢୁଥିଲା ବାକି ତା ସହିତ ମୋର କଣ୍ଟାକ୍ଟ ନାହିଁ କିନ୍ତୁ ମୋ ସହିତ ସେ ପଢୁଥିଲେ।
ଓହୋ।
ତାଙ୍କ ଗାଁ କହୁଥିଲେ ଭୁବନ ବୋଲି। ତମେ ତ ଏସିଆର ବଡ ଗାଁଟି ତମର ଭୁବନ।
ଆମଗାଁ ଭୁବନନ କି?
ହୁଁ।
ଆମର ଭୁବନ ଆମର ତ ଭୁବନ ନୁହୁଁ।
ନାଇଁ କିନ୍ତୁ ତମ ଡିଷ୍ଟ୍ରିକ୍ଟ ରେ ଅଛି ନା ସବୁଠାରୁ ବଡ ଗାଁ ଭୁବନ।
ହଁ ହ ଏଟା ଆମ ଡିଷ୍ଟ୍ରିକ୍ଟ ରେ ଯାଉଛି
ହୁଁ। ତ ସେ ସାଙ୍ଗ ଟା ମୋର ଥିଲା ସେଇ ଭୁବନ ଗାଁର।
ଓହୋ।
ହୁଁ।
କଲେଜ ବେଳରେ ସାଙ୍ଗ ନା କଣ?
ହଁ ହଁ ମୋ ସହିତ ଗ୍ରାଜୁଏସନ କରୁଥିଲା ସେ ଟାଇମରେ। ହୁଁ। ଆଉ କୁଆଡେ ବୁଲାବୁଲି ପାଇଁ କଣ ପ୍ଲାନ ଅଛି?
ଏ ରଥଯାତ୍ରା କୁ ଯିବୁ ଆମ କାମାକ୍ଷାରେ ଦ ପ୍ରମୁଖ ଦର୍ଶନ କରିକି ଆସିବୁ ଟିକଏ
ବଢିଆ ତମ ସାଙ୍ଗସାଥି ମାନେ ସବୁ ନା କେତେ ମାନେ ତିନିଟା ରଥ ହୁଏ ନା ଗୋଟେ ରଥରେ ଇଏ ହୁଅନ୍ତି।
ଆମର ଏଠେ ଗୋଟେ ରଥ
ଗୋଟେ ରଥରେ ଜଗନ୍ନାଥ ବଳବଧ ସୁଭଦ୍ରା ଯାଆନ୍ତି ନା କଣ?
ହଁ।
ଓହୋ ତାହେଲେ ବଢିଆ ଆଉ।
କହିଲି ତିନିଟା ରଥର ନାଁ ତ ଜାଣିଥିବ?
ହଁ ଜଗନ୍ନାଥଙ୍କ ରଥକୁ କଣ କୁହନ୍ତି?
ନନ୍ଦିଘୋଷ ବୋଧେ
ନନ୍ଦି ଘୋଷ ହଁ ନନ୍ଦିଘୋଷ ହିଁ କୁହନ୍ତି।
ଆଉ ସୁଭଦ୍ରାଙ୍କ
ବଳଭଦ୍ରଙ୍କର ରଥକୁ କଣ କହନ୍ତି?
ତାଙ୍କର ତାଳ ଧ୍ୱଜ ନା କଣ?
ହଁ ତାଙ୍କର କୁହନ୍ତି ଦେବ ଦଳନ
ତାଳ ଧ୍ୱଜ ବିତ।
ଦେବ ଦଳନ କାହାକୁ କୁହନ୍ତି?
ହଁ ତାଙ୍କୁ କୁହନ୍ତି ଦେବଦଳନ।
ତାଳଧ୍ୱଜ ଯିଏ ବଳଭଦ୍ରଙ୍କ ଦେବଦୋଳନ ଯିଏ ସୁଭଦ୍ରାଙ୍କ ତ?
ହୁଁ।
ହଁ ନାଁ ଦର୍ପଦଳନ।
ହଁ ଦର୍ପଦଳନା ହେମିତି କଣ ଗୋଟେ ଅଛି ମନେ ପଡୁନି
ଉ ହୁଁ ଦେବଦଳନ। ହଁ କି ହଁ ଏଟା କନଫ୍ୟୁଜରେ ନା?
ବା। ଆଉ ଗୋଟେ ଦେଖିଥିଲି ଇ ପଦ୍ମଧ୍ୱଜ ବି ସୁଭଦ୍ରାଙ୍କର ଯୋଉ
ହଁ ପଦ୍ମ ଧ୍ୱଜ ହଁ ତାଙ୍କର ବହୁତ ସାରା ହୁଁ। ତାଳ ଧ୍ୱଜ ଦର୍ପ ଦୋଳନ। ଦର୍ପ ଦଳନ ତାକୁ କୁହନ୍ତି ଦେବ ଦଳନ ଦର୍ପ ଦଳନ।
ହଁ।
ହୁଁ। ତାହେଲେ ଗୋଟେ ରଥରେ ତମର ସେଠି ପାଳନ ହୁଏ।
ଆମର ଗୋଟେ ରଥରେ କରିଦିଅନ୍ତି।
ହୁଁ ହୁଁ ସେଇଠି ମନ୍ଦିର ଠାରୁ କେତେ ବାଟ ଯଉ ମାଉସୀ ମା ମନ୍ଦିର।
ସେଇଟା ଗୋଟେ କିଲୋମିଟର ଭଳିଆ ହବ। ଯୋଉ ନା ନା ଯୋଉ ଦେଢ କିଲୋମିଟର ଭଳିଆ ହେଇପାରେ।
ହୁଁ ହୁଁ ବହୁତ ଲୋକ ହଉଥିବେ ନା?
ହଁ।
ହୁଁ ହୁଁ। ଭଲ ଆଉ ପୁରୀ କେବେ ଆର ବର୍ଷ ଆସିବ ବଡ ପିଲା ହେଇଗଲେ।
ହଁ ଯିବି।
ହୁଁ।
ଯିବି ଯିବି।
ଆସିଲେ ଫୋନ କରିବୁ ଆଉ କାକଟପୁର ମଙ୍ଗଳା କେବେ ଆସିନ।
କଣ।
କାକଟପୁର ମଙ୍ଗଳା କେବେ ଆସିନ।
ନା ମୁଁ ଯାଇନି କେବେ।
ଏଟି ଶୁଣିଛ ନା ଶୁଣିନ।
ନା ମୁଁ ଶୁଣିନି ବିି।
କାକଟପୁର ମଙ୍ଗଳା ମା ଶୁଣିନ। କଣ ଗୀତ ଫେମସ ମାନେ କହିବାର କଥା ନାଇଁ କାକଟପୁରେ ତୁ ମା ମଙ୍ଗଳା। ତମେ ହେଁ ହେଁ ଶୁଣିନ ନା। ସେ ମନ୍ଦିର ପାଖାପାଖି ଆମ ଘର।
ହୁଁ।
ସେ ନ ଯେଉଁ ଆମର ହୁଏ କଣ? ହୁଁ ନବ କଳବର ହୁଏ ଠାକୁରଙ୍କର। ଯେତେ ବେଳେ ଜୋଡା ଇଏ ପଡେ କଣ ଏଇଟା ଏଇ ମାସ ଟା କଣ ଚାଲିଛି। ତ। ସେତେ ବେଳେ ଯଉ ତାଙ୍କର ଯଉ ମନ୍ଦିରର ଯିଏ ବଡ଼ ପଣ୍ଡା ଥାଆନ୍ତି ସେ ଆସି ଅଧ୍ୟାୟ ପଡ଼ନ୍ତି।
ଆମ ଏଇ ଯୋଉ ହେଲା ଇଏ ପାଖରେ ଦେଉଳି ମଠ ଗୋଟେ ଅଛି ହେଲା ମଙ୍ଗଳା ମା କୁ ସ୍ମରଣ କରିକି ଦେଉଳି ମଠରେ ଅଧାୟ ପଡିବେ।
ତାପରେ ସେ ସ୍ମରଣ କଲା ପରେ ମା ମଙ୍ଗଳା କହିବେ କି କୋଉଁଠି ତାଙ୍କ ଦାରୁ ଅଛି। ବୁଝିଲ।
ହଁ।
ସେ ହିଁ ତାଙ୍କୁ ସ୍ୱପ୍ନା ବେଷ ଦେବେ। ତାପରେ ସ୍ୱପ୍ନା ବେଷ ଦେଲେ ସେ ଦଇତାପତିଙ୍କୁ ଜଣା ପଡିଯିବ। କୋଉଠି ତାଙ୍କର ଦାରୁ ଅଛି ତ ଏଇଟା ମ୍ୟାକ୍ସିମମ୍ ବାର ତେର ବର୍ଷ ଏମିତି ଯୋଡା ଜେଷ୍ଟ ପଡିଲେକି ଯୋଡା ସରି ଯୋଡା ଆଷାଢା ପଲେ ହିଁ ଯୋଉ ଇଏ ହୁଏ।
ଓହୋ।
ହଁ। ଏ ତା ହଉ ଆଜି ତ ସମୟ ହେଇଛି ନେଷ୍ଟେ କଲରେ କଥା ହବା।
ହଉ ଆଉ କରିବେ ଆଉ ଗୋଟେ।